ହଁ କଣ କହୁଥିଲି?
ଏଇ ଛାତରେ ବସିଥିଲୁ। ତୁ?
ଆଉ ଖାଇସାରିଲେଣି ସବୁ?
ହଁ। ତୁ ଖାଇସାରିଲୁଣି?
ହଁ ମୁଁ ଇ ଖାଇକି ଏମ୍ ତି ଜଷ୍ଟ୍ ଶୋଇଥିଲି ଗଢୁଥିଲି ଆଉ।
ଆଉ ସବୁ ଘରେ କଣ କରୁଛନ୍ତି?
ହଁ ଘରେ ସବୁ ଶୋଇଚ ଘରେ ଏମତି ସବୁ ମଜା ବାସନ ବାସନ। ମଜା ମଜା କରିକି ସବୁ ଶୋଇଛନ୍ତି ଆଉ।
ଓହୋ।
ଆଉ ତମ ଘରେ ସବୁ କଣ କରୁଚନ୍ତି?
ଏଇନା ଆମ ଘରେ ସବୁ ଶୋଇଲେଣି ଆଉ ଖାଇ ପିଇକି ସବୁ ଶୋଇଲେଣି।
ହୁଁ, ହୁଁ। ଆଉ ଘରେ କଣ ଖାଇ ହେଇଥିଲା ସେ ସୋମବାର ବି ହେଇଯାଇଥିବ ଆଉ।
ହୁଁ।
ଆଉ ତୋ ଭଉଣୀ?
ମୋ ଭଉଣୀ ଏ ସିଏବା ନାହିଁ ଘରେ କଲେଜ୍ ଯାଇଛି ହାରି।
ଆଉ ସେ ଦପା କୁଆଡେ ଯାଇଚି?
କଲେଜ୍ ଯାଇଛି ହାରି।
ଓହୋ ଆସିନି ନା?
ନା ଆସିନି ଆଉ। ହୁଁ।
ହଉ ହଉ ଆଉ ତମ ଦେହ ପାହ ସବୁ ଭଲ ଅଛି?
କଣ କହିଲୁ?
ତମ ଦେହ ସବୁ ହରିକା ଏ ସବୁ ଭଲ ଅଛି?
ହଁ ଆମ ଘରେ ସମସ୍ତ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସେଇ ସମସ୍ତେ ଭଲ ଅଛନ୍ତି ଆଉ। ଆଉ ତତେ ଥଣ୍ଡା ହେଇଥିଲା ତୋ ଦେହ ଭଲ ହେଲାଣି?
ହଁ ଭଲ ହେଇଗଲାଣି ଏ ତ ସିଜନ୍ ଚେଞ୍ଜ୍ ଚାଲିଚି ନା ଯାହାବି ହେଲେ ଥଣ୍ଡା ଜର ହବ।
ଆଉ ତୁ ଖାଇସାଇଲୁଣି?
ହଁ ଖାଇସାରିଲିଣି। ତୁ?
ହଁ ମୁଁ ବି ସେ ଖାଇସାଇଲିଣି ଆଜି ଆଉ। ତୋ ମାମା ହରିକା ସବୁ କଣ କରୁଚନ୍ତି?
ହଁ ଆମ ଆଜି ସବୁ ଖାଇ ପିଇକି ଯଷ୍ଟ ଶୋଇବାକୁ ଗଲେ ଆଉ।
ହଁ, ହଁ। ଆଉ ଆଜି କୁଆଡେ ଆଜି ତମର ସିଆଡେ ବର୍ଷା ହେଇନି?
ନାଇଁ ଆଜି ସକାଳୁ ବର୍ଷା ହେଇକି ଛାଡିଚି।
ଅଁ। ଆମର ବି ସେ ସକାଳେ ହଉଥିଲା। ଏବେ ତ ଟିକେ ଟିକେ କଣଛାଡିଛି ଟିକେ ଟିକେ ଖରା ହଉଛି ଏବେ।
ହଁ ବର୍ଷା କାଲିଠୁ ପୁରା ଲାଗିକିଥିଲା। ପୁଣି ତ ବର୍ଷା ଉଠିକି ଆଇଲାଣି।
ହଁ ଭଲ ହଉ ବର୍ଷା ଟା ଖରା ହେଲା ନୀ ଯେ ବର୍ଷା ଟା ହଉ।
ଆଉ ସବୁ ପାଠ ପଢା କେମିତି ଚାଲିଚି ତୋର?
ହଁ ମ ପାଠ ପଢା କଲେଜେ ଏବେ ସେକେଣ୍ଡ ଇୟର ହେଲା ଯାଉଛି ଆଉ। ସେକେଣ୍ଡିଅରେ କଣ ଦେଖିବା ସେ କେଣ୍ଡିଅରେ ରେ କଣ କେମିତି କ୍ଲାସ ହୁଏ ଜାଣିଚ ଭଲ ମାନେ ପଢାପଢି କେମିତି କରନ୍ତି? ସେକେଣ୍ଡିୟରେ କେମତି ପଢାପଢି କରନ୍ତି ଭଲ ଜାଣିଛ କୁ ମାନେ କଲେଜରେ ଏମିତି ଭଲ ପୁ ଛନ୍ତି ନା ଖାଲି ନୋଟ୍ସ ଦିଅନ୍ତି ସେକେଣ୍ଡ୍ ଅର ଫାଷ୍ଟ ରେ ତ ବେଶୀ ବୁଝାନ୍ତିନି। ଖାଲି ନୋଟସ୍ ଉରା ଦେଇ ଦିଅନ୍ତି।
ପ୍ଲସ୍ ଥ୍ରିରେ ବି ୟାଠୁ ଅଧିକ ଲୋଡ୍ସ ଦେବେ।
ଓହୋ ସେକେଣ୍ଡଡ଼ିଅର ବି ଅଧିକ ନୋଟସ ଦିଅନ୍ତି ନା?
ପ୍ଲସ ଥ୍ରୀ ଟିକେ ଅଧିକ ଦେବେ ପ୍ଲସ୍ ଟୁରେ ଏତେ ବି କିଛି ସିରିଏସ ବାଲା ନାହିଁ। ଫାଷ୍ଟୟରେ ନାଇ ସେକେଣ୍ଡଇୟର୍ ଅଛି।
ହଁ ସେ ମୁଁ ସେ ଭାବୁଥିଲି ସେକେଣ୍ଡଇୟର ବି ପ୍ରବଳ ଅଛି ବୋଲି ବହି ବି ତମର ପ୍ଲସ୍ ଥ୍ରୀରେ ତମର ଯଉ ସେକେଣ୍ଡ ଇୟର ବହିଥିଲା ସେକିଏ ନେଇଯାଇଛି?
ହଁ ତୁ କହିଲୁନି ଆଗରୁ ତୁ ନେଇଥାନ୍ତୁ?
ହଁ ସେଇୟା ହଉ ତମତେ କିଏ ନେଇଯାଇଛି ପଚାରେ କଲେଜରେ କା ପାଖରୁ। ତା ତାଙ୍କଠୁ ଆ
କହିଥିଲେ ଆଗରୁ ଦେଇ ଦେଇେଇଥାନ୍ତି ତୁ ତ କହିଲୁନି ଆଉ।
ସେକେଣ୍ଡ ଇୟର ପରେ କମ୍ପ୍ୟୁଟର କଲେଜ ଚଳିବ?
ନାଇଁ ମ ଏବେ କଲେ ଭୁଲିଯିବି ତମେ ସବ ସେଥି ପାଇ ଏବେ କଣ ନା ଆଉ ଯାଉ କିଛି ଦିନି ପ୍ଲସ ଟୁ ତୋର ସରୁ। ହୁଁ ପ୍ଲସ୍ ଥ୍ରୀ ଟା ସରୁ ଯାଇକି ତୁ କରିବୁ। ହଇଆ ଗଲେ ମାନେ ହୁଁ କଣ କହିଲୁ ଭୁଲି ଯିବୁ।
ହ ତମେ କୋଉଠି କରୁଥିଲ କମ୍ପ୍ୟୁଟର କ୍ଲାସ?
ମୁଁ କରିଥିଲି ଆମର ଏଠି ଚାନ୍ଦିନ ଯୋଉ ଗୋଟେ
ହଁ ସେଠି ଭଲ ପଢା ହଉଥିଲା?
ହଁ ଭଲ ପଢାହଉଥିଲା ସେଟି ଭଲ ଅଛନ୍ତି ଟିଚର ମାନେ
ହୁଁ ହୁଁ।
ଆଉ ଆଜ୍ଞା ମୁଁ ବି ସେଆ ଭାବୁ ଥିଲି କରିବି ବୋଲି କମ୍ପ୍ୟୁଟର କ୍ଲାସ କଣ ହଉଛି? ସେ ଏବେ ତ କରିନି ସାଙ୍ଗ ମାନେ କହୁଥିଲେ ଏବେ ଯିବାକୁ ସେ ତମକୁ ପଚାରିଲି ତମେ ତ ଯାଉଥିଲ।
ନାଇବା ଏବେ ଗଲେ ସବୁ ଭୁଲି ଯିବୁ।
ହୁଁ ହୁଁ।
ସେଦିନ ଯାଉ ତାପରେ ଯି ବୁ ପ୍ଲସ୍ ଥ୍ରୀ ଟା ଆରମ୍ଭ ହେଲେ ଯିବୁ।
ଓହୋ। ହଉ ହଉ। ପ୍ଲସ୍ ଥ୍ରୀ ଟା ପ୍ଲସ୍ ଥ୍ରୀ ଯେତେବେଳେ ବୋଡ଼ ଏଗଜାମ ସ ଘରେ ଥିବି ରେଜଲ୍ଟ ବାହାରିିନଥିଲା ସେ ତିକି ବେଳେ ହବ ଯଦି ଦେଖିବା ଯିବି ଆଉ।
ହଁ ମାନେ ଗଲେ କିଛି ନାହିଁ ଯେ ଯେତେବେଳେ ଦରକାର ପଡେ ହେତେବେଳେ ଭୁଲି ଯାଇ ହେ ପ୍ଲସ୍ ଥ୍ରୀ ବେଳକୁ ଯଦି ମାନେ ଏତେ ପାଠ ପଢା ନଥାଏ ନା ଥାଏ ବଟ ଏତିକି ଆର୍ଟ୍ସ ତ ନେଇଛୁ ଆଉ
ହଁ ଆର୍ଟ୍ସ। ତମର ପ୍ଲସ୍ ଥ୍ରୀ କଣ ସେକେଣ୍ଡ ଇୟର?
ହଁ ମୋର ପ୍ଲସଥ୍ରୀ ସେକେଣ୍ଡ
ତମର ଅନର୍ସ କଣ?
ମୋର ଓଡିଆ ଅନର୍ସ।
କୋଉ କଲେଜ ରେ ପଢୁଚ?
ମୋର ଏସ୍ ବି।
ଓହୋ ଶଇଳ ବେଳାରେ ପଠୁଛ ନା?
ହଁ।
ଶୈଳବାଳା ଏମିତି ବସ୍ ଯିବା ଆସିବା କରୁଛ ନା ତମ ଗାଡ଼ି ନେଇକି ଯାଉଛ?
ନାଇଁ ସେପଟେ ତ ବସ୍ ଯାଉନି ମାନେ ବହୁତ ବାଟ ଚାଲିବାକୁ ପଡୁଛି। ସେଥିପାଇଁ ବସ ରେ ଯାଉନି ନିଜ ଗାଡି ଧରିକି ଯାଉଛି।
ହଉ ହଉ। ଏ ତମେ ଉଁ ତମେ ଏକୁଟିଆ ସ୍କୁଟି ନେଇକି ପଳାଅ ନା ତମ ସାଙ୍ଗ ମାନେ କି ତମେ ସହ ଯାଆନ୍ତି?
ହଁ ଯଦି କିଏ ଯିବାର ଥାଏ କ କୁହନ୍ତି। ନହେଲେ ଲାଇ ମୁଁ ପଳାଏ ଏକା।
ଆଉ ରାନ୍ ଦିଦି ଘରକୁ ଯାଇନ?
ନାଇଁ ଯାଇନି ଯିବି କେବେ ଗୋଟେ ଏବେ ତ ଯାଇନି ଆଉ। ବର୍ଷା ବର୍ଷା ହଉଛି ନା ଆଉ
ହଁ ତମ ଭଉଣୀ ନାହିଁ ବି ତମ ଘରେ ତମକୁ ବୋରିଂ ଲାଗୁଥିବ।
ସତ କଥା। ବୋରିଙ୍ଗ ତ ଲାଗିବ ଆଉ।
ହୁଁ ଆଉ ସେ କେବେ ଆସିବ?
ସିଏ ରହିକା ଆସିବ ଦି ଚାରି ଦିନ ଯାଇଛି ମାନେ ଦି ଚାରି ଦିନ ତ ରହିବ।
ହଁ ଆଉ ତମେ ଜିମ୍ ଯାଉଛ ଉଁ ଜିମ୍ ଯାଉଥିଲ ଜିମ୍ ଯାଉଛ?
ହଁ ଜିମ୍ ଚାଲଛି।
ଓହୋ ତମେ ତମେ ସନ୍ଧ୍ୟାବେଳେ ଯାଅ ନା?
ହଁ।
ସେ ତମ ଜିମ୍ ଯୋଠି ଯାଉଛ ସେଟା କୋଉଠି?